ହ୍ୟାଲୋ
ହ୍ୟାଲୋ
ହଁ ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି।
କିଏ କହୁଥିଲେ କହିଲେ?
ଏଇ ମୁଁ ସେଇ ଯୋଉ ଆ ଯୋଉ ଭଦ୍ରକ ର ଚୁନିଦାର ଯୋଉ ଲିଜା ନୁହଁ।
ଆରେ ହଁ ହଁ ହଁ ହଁ ଆରେ କେମିତି ଅଛନ୍ତି?
ଆପଣ ସତରେ ଚିହ୍ନି ପାରିଲେ ନା ମୁଁ ଏମିତି କହିଲି ବୋଲି କହୁଛନ୍ତି।
ହୁ। ନା ନା ନା ଚିହ୍ନିପାରିଲି ନା ମୁଁ ଟିକେ ଟୋନ ଟା ଟିକେ ଦୋଦ ଚିହ୍ନା ଲାଗୁଥିଲା ଫେର ବି ମୁଁ ଚିହ୍ନପାଇଲ ନା କେମିତି ଅଛନ୍ତି?
ହଁ ମାନେ ବହୁତ ଭଲ ଅଛି ଆପଣ କେତେ ସାହାଯ୍ୟ କରିଛନ୍ତି ମୁଁ ଯେତେବେଳେ ସେଇଠି ଥିଲି ହସ୍ପିଟାଲ ନବା ନବୀରେ ବହୁତ ବହୁତ ଧନ୍ୟବାଦ।
ହଁ ଧନ୍ୟବାଦ କଣ ଯେହ ତ ସେବା କରିବା କଥା ଆଉ ଘରେ ଆଉ ବାପା ବୋଉ।
ହଁ ସମସ୍ତେ ଭଲ ଅଛନ୍ତି ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି ମୁଁ ଯାଇଥିଲି ଆଜି ନିମାପଡା। ଏଇ ସେଠି ଗୋଟେ ବାହାଘର ଭୋଜି ଥିଲା ସେଠି ଭୋଜି ଆଟେଣ୍ଡ କଲୁ। ସେଠି ଖିଆପିଆ ହେଲା ବରଯାତ୍ରି ଆସିଲା ବହୁତ ସାରା ଡ୍ୟାନ୍ସ ହେଲା। ସେମାନେ ବରଯାତ୍ରି ବାଲା ଆଣିଥିଲେ ନାଚିବା ପାଇଁକି ଗୋଟେ ପାଣ୍ଡା ଆଣିଥିଲେ ବଡ଼ ପାଣ୍ଡା ଆଉ ଗୋଟେ ଭାଲୁ। ଆଉ ଗୋଟେ ଉଁ ଉଁ ବଡ଼ ଟୟ ମାନେ ଯେଉଁ ଛୋଟ ପିଲାଙ୍କ ଖେଳନା ସେ ତ ଖୋଳପା ଭିତରେ ପଶିକି ନାଚୁଥିଲେ। ଆଜି ଗୋଟେ ବଡ ମଜା କଥା ହେଲା ମାନେ ଏତେ ସୁନ୍ଦର ମଜା କଥା ମୋର ଆଜି ଫୁ ମାନେ ଗାଁ କଥା ଭାବି ମନେ ପଡ଼ିଲା ମାନେ କେତେ ଯେତେବେଳେ ମୁଁ ଚତୁର୍ଥ ପଞ୍ଚମ ପଢୁଥିଲି କି ଷ ଷଷ୍ ସପ୍ତମ ପଢୁଥିଲି ମୋର ମନ ପଡ଼ୁନି ଠିକ୍ ସେଇ ଟାଇମରେ ଆମ ଗାଁର ଗୋଟେ ପୋଖରୀ ଥିଲା ସେ ପୋଖରୀରେ ଆମେ ଖେଳିବା ପାଇଁକି ପାଣିରେ ଡିଆଁ ଡେଇଁ କରିବା ପାଇଁକି ସେଇ ଦିନଟା ଆଜି ମୋର ମନେ ପ ଡିଲା କାହିଁକିନା ସେଠି ଯୋଉ ଯାଇଥିଲୁ ଗୋଟେ ବିରାଟ ବଡ଼ ପୋଖରୀ ମାନେ କୋଡ଼ିଏ ଏକର ଖଣ୍ଡେ ଜାଗା ନେଇ ସେ ଗୋଟେ ପୋଖରୀ ହୋଇଚି। ଆ ସେ ପୋଖରୀରେ ମାନେ ମୁଁ ପୁରା ଗାମୁଛା ନେଇକି ପୁରା ତା ଭିତରେ ପଶିକି ଗାଧେଇଲି ପହଁରିଲି ମୁଣ୍ଡ ବୁଡ଼େଇକି ଗାଧେଇଲି ବ ଅଧଘଣ୍ଟେ କାଳ ଗାଧେଇଲି ଗାଧେଇକି ଆସିଲେ ଓ ମନେ ପଡ଼ିଗଲା ସେଦିନର କଥା ତେ ପିଲାଦିନ କଥା ଆ ଭାରି ଖୁସି ଲାଗିଲା ଆ ବଢ଼ିଆ ଲାଗିଲା ମୋର ଯାହା ଏତେ ଦିନ ପରେ ଏତେ ବର୍ଷ ପରେ ଗାଁରେ ଟିକେ ମୁଣ୍ଡ ବୁଡେଇକି ଗାଧେଇବାକୁ ସୋଭାଗ୍ୟ ମିଳିଲା ମତେ।
ଓହୋ ଭଲ କଥା ପିଲାଦିନର ସ୍ମୃତି ମନେ ପଡିଲେ ତ ବହୁତ ଭଲ ଲାଗେ। ଆଉ ନିମାପଡା ଯାଇଥିଲେ ମାନେ ଛେନାଝିଲି ତ ହେଇଥିବ ନିଶ୍ଚିନ୍ତ।
ହଁ ହଁ ଛେନାଝିଲି ଆଣିଥିଲି ଆମ ଘର ପାଇଁ ଆଣିଥିଲି ସେଠି ଆତ୍ରତ୍ରାଣ ସାହୁ ଗୋଟେ ନିମାପଡ଼ାର ଗୋଟେ ସୁଇଡସ୍ ଫେମସ୍ ଯାହା ପାଇଁକି ଆଜି ନିମାପଡ଼ା ପ୍ରସିଦ୍ଧ ସେ ଦୋକାନରେ ଟିକେ ଉଚ୍ଚା ରେଟ୍ ମାନେ ତେର ଟଙ୍କା ପର ପିସ୍ ନେଉଚନ୍ତି ଅନ୍ୟମାନେ କି ଦଶ ଟଙ୍କା ଲେଖା ନେଉଚନ୍ତି ଫେର୍ ବି ତେର ଟଙ୍କା ହେଲେ ବି ତା କତିରେ ଭିଡ଼ ରହୁଚି ସବୁବେଳେ ହଁ ସେ ତାର ଭଲ କ୍ୱାଲିଟି ବେଷ୍ଟ ବି
ହୁଁ ବାହାର କରିଥିଲେ ସେଥିପାଇଁ ତାଙ୍କର ଟିକେ ଅଧିକ ପଇସା ରହୁଚି କାରଣ ବହୁତ ଆଡୁ ଲୋକ ନଉଥିବେ ନା ସେଥିପାଇଁ।
ହଁ ସେ ଛେନାଝିଲି ତା ସ୍ତ୍ରୀ ନାଁ ହେଉଚି ଝିଲି ସେ ସେ ଛେନାରେ ଯେମିତି ବନେଇ ଦେଲା ଏମିତି ମୋ କପଡାରେ କଣ ଗୋଟେ ଏମିତି ମୋଡି ମାଡିକି ବନେଇଦେଲା ତା କହିଲା ଏଇଟା ହଉଚି ମୋ ସ୍ ସ୍ତ୍ରୀ ନାଁ ରେ ଝିଲି ଦେଇଦେଲା ତା ସ୍ତ୍ରୀ ସ୍ତ୍ରୀ ଫେରେ ଏ ଯୋଡ଼ି କି ଦେଲା ନା ଛେନା ଝିଲି ଆଉ ସେଦିନୁ ଚାଲିଲା ଛେନା ଝିଲି ଛେନା ଝିଲି। ମାନେ ଉଁ ସବୁଆଡ଼େ ପ୍ରସିଦ୍ଧ ହେଇଗଲା ଛେନା ଝିଲିଟା ବହୁତ ଅବଶ୍ୟ ଭଲ ଲାଗୁଚି ମିଠାଟା ଭ ବନା ହେଇଛି ଏମିତି ଭଲ ବି କିନ୍ତୁ ଲାଗୁଚି।
ଓହୋ ମୁଁ ବୁଝିଲି ମାନେ ଏଁ ଛେ ଛେନାରେ ତିଆରି ଆଉ ତାଙ୍କ ସ୍ତ୍ରୀ ଯେହେତୁ ତିଆରି କରିଥିଲେ ସେଥିପାଇଁ ଛେନା ଆଉ ତାପରେ ଝିଲି ଆଉ।
ହୁଁ ଛେନାଝିଲି ଆଉ ଏଇ ଆସିକି।
ତ କାହାଣୀ ନା ମିଛରେ କହୁଚନ୍ତି ବା ଆପଣ।
ନା ନା ଛତ କାହାଣି ନା ସତ ଏଇଟା ମିଛ କହିବାରେ କଣ ଅଛି ସେଟା ସତ। ସତ କାହାଣୀ ନା ଆହୁରି ଗୋଟେ ସତ କାହାଣୀ କହୁଚି ଆପଣ ଶୁଣିଲେ ବି ମାନେ। ଖୁସି ଲାଗିବ ଯେତି ‌କି ହସ ବି ଲାଗିବ ବୋଧେ ହେଲା ସେ ସେଇଟା ହଉଚି ଏ ଯୋଉ କଣ ସେ ଗାଁ ନାଟା ମନେ ପକଉଚି ରୁହନ୍ତୁ। ଏଟା ଆ ହେ ମାନେ ଏଇଠୁ। ଏଁ ବାର ତେର କିଲୋମିଟର ଗୋଟେ ଗାଁ ଅଛି ସେଇଟା ହଉଚି ଏକମ କଣା ନା ଏକମ କଣା।
ହଁ ନାଁଟା କଣ ଏମିତି।
ହଁ ଏକମ କଣା ମାନେ ସେ ନାଁ ଟା ତାର ଯାହା ଦିଆ ହେଇଚି ଆଉ। ଆ ସେଇ ଗାଁରେ ଗୋଟେ ପିଲା ଗୋଟେ ରହୁଚି ଯେମିତି ମୋ ନାଁ ବିଶୁ। ଏ ଆପଣଙ୍କ ନାଁ ଲିଜା ସେ ସେମିତି ସମସ୍ତଙ୍କ ନାଁ ସବୁ ଅଛି ଆଉ। ସେଇଠୁ ମୋତେ ସମ୍ମାନ ସହକାରେ ମତେ ଜଣେ ଡାକନ୍ତି ଧର ବିଶୁବାବୁ। ସେ ରେ ସବୁ କି ଦୀପା ବାବୁ କି ଅମକେଇ ବାବୁ ସମକେଇ ବାବୁ ସବୁ ଡାକନ୍ତି। ସେ ସେମିତି ସେ ପିଲାଟା ନାଁ ହଉଚି ଡାକ୍ତର। ଠିକ ଅଛି। ସେ ପିଲା ନାଁ ହେଉଛି ଡାକ୍ତର ସେ ଏଁ ସମ୍ମାନ ସହ କାରେ ତାକୁ ଯେତେ ବେଳେ ପଚାରିଲା ପଚରା ଗଲା ତାକୁ ଉଁ। ଯେ ତାଙ୍କ ଘର ଦେଖି ନଥିଲେ। ତାଙ୍କୁ କହିଲେ ସେ ଡାକ୍ତର ବାବୁଙ୍କ ଘର କୋଉଟା ଓ ନା ସେ ଧଳା ବିଲ୍ଡିଙ୍ଗଟା ସେ ହଳଦିଆ ବିଲ୍ଡିଙ୍ଗଟା ଏମିତି ସବୁ କହନ୍ତି। ସେ ତାଙ୍କ ଘର ଦେଖା କରିବା ଲୋକ ଆସିଲେ ବନ୍ଧୁ ବାନ୍ଧବ ସବୁ ଆସିଲେ ବ ସେ। ପିଲାର ବାହାଘର ହବ ସେ ମଧ୍ୟସ୍ତି ଯାଇ କହିଲା ପୁଅ ଡାକ୍ତର ଅଛି। ଆଉ ସେ ମଧ୍ୟସ୍ତି ବି ଜାଣିନାଇ ଯେ ପୁଅ ନା ଡାକ୍ତର ବୋଲି କଣ ନା ପୁଅ ଡାକ୍ତର ଅଛି। କୋଉ ବିଭାଗରେ ଅଛି କଣ ଅଛି। କିଛି ନାହିଁ ସେ କୋଉଠି କି ଚାକିରି କରିଛି ତାର ପର୍ସନାଲ୍ କ୍ଲିନିକ୍ ଅଛି କି ନାହିଁ। ଏମିତି ପଚରା ଉଚରା ନାହିଁ କିଛି ନାହିଁ ସେ ସେଉଠୁ ତା ରୁ ବାହାଘର ହେଇଗଲା ଆ ମୁଁ। ଅବଶ୍ୟ ତାଙ୍କର କ‌ ଅଛି ଧନ ସମ୍ପତ୍ତି ଅଧିକା ଅଛି। ଫିର୍ ବିି ସେ କହିଲେ ତାଙ୍କ ଡାକ୍ତର ଭାବିକି ଦେଇଛନ୍ତି ସେ ଝିଅଟାକୁ ଆଉ ଦରକାର ଅନୁସାରେ ଜାନି ଯୋଉତୁକ। ଖଟ ପଲଙ୍କ ଭି ଟିଭି ଫ୍ରିଜ୍ ଯାହା ଯାହା ଦବା କଥା ଦେଇଛନ୍ତି ହେଠୁ କି କିଛି ଦିନ ଗଲା ପନ୍ଦର ଦିନ ଗଲା ମାସେ ଗଲା। ତା ପରେ ସେ ଝିଅ ଯେ ନିଜେ ପଚାରିଲା କଇଲା ତମେ କ୍ଲିନିକ୍ ଯିବନି କି। ସେଠୁ ଯିଏ ସବୁ ଆସିିକି ଖୋଛନ୍ତି ଆରେ ଡାକ୍ତର ବାବୁ ଘରେ ଅଛନ୍ତି। ଆଁ ହଁ ତାର ସାଙ୍ଗମାନେ ଡାକୁଥିବେ ଏ ଡାକ୍ତର ଆସେ। ଏ ସେ ସେ କହିବ ତାଙ୍କ ମାନେ ସାଙ୍ଗ ମାନେ ସେ ନା ଧରି ଡାକୁଥିବେ। ଡାକ୍ତର ବୋଲି କହୁଛନ୍ତି ଆଉ। ହେଠୁ ଆଉ ଜୋଣ ବୁଢ଼ା ଲୋକ ସବୁ ଆସନ୍ତି ତାଙ୍କର ଏ ଡାକ୍ତର ବାବୁ ଅଛନ୍ତି। ଏମିତି ସବୁ କହିକି ଯାଆନ୍ତି ତେଣୁ ହେଟୁ ସେ ଝିଅ ନିଜେ ପଚାରିଲା କହିଲା ତମେ କ୍ଲିନିକ୍ ଯିବନି କି। କଇଲା ନା ନା କ୍ଲିନିକ୍ କଣ ପାଇଁ ଯିବି ମୋର କଣ ହେଇଛି କି। କହିଲା ତମେ ବା ଡାକ୍ତର କିହିଲା ହଁ ମୁଁ ତ ଡାକ୍ତର। କହିଲା ହେଠୁ ବୁଝେଇକି କହିଲା ଆରେ ମୁଁ ଡାକ୍ତର ନୁହଁ ମୋ ନାଁ ହଉଚି ଡାକ୍ତର। ତେଣୁ କରିକି ସେଥିପାଇଁ ମୋତେ ଡାକ୍ତର ଡାକ୍ତର ଡାକ୍ତର ବାବୁ ଡାକନ୍ତି ଆଉ। ହେ ଟୁ ସାଙ୍ଗେ ସାଙ୍ଗେ ତା ବାପ ଘରୁ କୁ ଫୋନ କଲା ଆଜ୍ଞା ବୋ ବାପା ଆଉ ଆମେ ଠକିଗଲେ। ସେ ପୁଅ ଡାକ୍ତର ନୁହଁ ତା ତା ନାଁ ହଉଛି ଡାକ୍ତର। ସେ କୋଉଠି ଚାକିରି କରିନାହିଁ ଏହା କହିକି ତା ବାପା ଆସି ପହଞ୍ଚିଲା ହେଠୁ ସେଠୁ ଝିଅ ରାଗିକି ପଳେଇଲା। ଦି ତିନି ମାସ ରେ ପଳେଇଲା ସେ ସେଇଠୁ ଅଁ, ତ ପାଉଁ ବୁଝାସୁଝା ହେଇକି ଫେର ଭଦ୍ର ଲୋକ ବସି ସେ ପୁଅ ନିଜେ ତା ପୁଅ ତା ଚାକିରି କଲା, କଲା ପରେ ସେ ଝିଅ ଫେରେ ଆସିଲା। ଏମିତି ଗୋଟେ କାହାଣୀ ହେଇଚି ସେ ଉଁ, ଗାଁରେ।
ଓହୋ! ଏଟା ଗୋଟା ମଜା କଥା ଟା ସତରେ ଏଟା ଭଲ ମଜା କାହାଣୀ ଟେ। ଆଉ ଗୋଟେ କଥା ଆପଣ ସମସ୍ତଙ୍କ ବାହାଘର ଭୋଜିକୁ ଯାଉଚନ୍ତି, ଖାଉଚନ୍ତି, ପିଉଚନ୍ତି, ଆପ ପଣ କେବେ ବାହାଘର ଭୋଜି ଟା ଦେବେ?
ଏଇ ମୋ ବାହାଘର ହେଇଗଲାଣି ଫାଇନାଲ ଆଉ ମୁଁ ଇଏ ଖାଲି ମୋ ମାମୁଁ ଟିକେ ଦେ ଖିବାର ଅଛି ଝିଅକୁ। ଆଉ ଆମ ଘରେ ସମସ୍ତେ ପସନ୍ଦ କରିଛନ୍ତି ଆସିକି, ମୋ ଭଉଣୀ ସାନ ଭଉଣୀ ବାପା, ବୋଉ ଆଉ ପିଇସି, ଖୁଡ଼ି ସମସ୍ତେ ଆସି କରିଛନ୍ତି, ଖାଲି ବାକି ରହିଲା ନହେଲେ ନ ଡାକିଲେ ମାନେ ପଡ଼ୋଶୀ ସେ ପଡ଼ୋଶୀ ଘର କେତେଜଣ ଯିବେ ମାମୁଁ ବି ଆସିବେ ମାଇଁ ବି ଆସିବେ ସେ ଟିକେ ଖାଲି ଫାଇନାଲ୍ ଦେଖା ତ ଦେଖି ଦେଇକି ପଳି ଆସିବା କଥା, ସମସ୍ତେ ଦେଖା ଫାଇନାଲ୍ ସରିଗଲାଣି। ତାଙ୍କୁ ଟିକେ ନ ଡାକିଲେ ସେ କଥା ଖ-ହବ କଥା ଖରାପ।
ଆଉ ମାନେ ସତରେ ନା ମିଛରେ କହୁଚନ୍ତି ମୋ?
ନା ନା ମୋର ଫାଇନାଲ୍ ହେଇଗଲାଣି ମୁଁ ଗ-ଗଲେ ଆପଣଙ୍କୁ ଗୁଆ, ଆମ ଆଡ଼େ ଗୁଆ ଦିଆଯାଏ, ହେଲା ଗୁଆ କାର୍ଡ଼ ଭୁବ୍ ମାନେ ଯୋଉ ଟାଉନ୍ ରେ ମୁଁ ରହୁଚି। ସେଇଠି କାର୍ଡ଼ ଦିଆଯିବ, ଆଉ ଗାଁରେ ଗୁଆ ସବୁ ବଣ୍ଟା ହବ ଆଉ, ଗୁଆ ବଣ୍ଟା ହେଲେ ଆପଣଙ୍କୁ ତ ନିମନ୍ତ୍ରଣ ହବ ଆସିବେ ନିଶ୍ ଶ୍ଚିତ, କିଛି ଗିଫ୍ଟ ଆଣିବା ଦରକାର ନାହିଁ।
ନା, ନା ଗିଫ୍ଟ ଆଜିକାଲି ସବୁ ଦଉଚନ୍ତି ମୁଁ ବି ଦେବି ନା, ଆଉ ବୋହୂ କୁ ଆଉ କଣ ଦିଆହେଇଚି ବୋହୂ ପିଲାକୁ ହଉଛି ସୁନା ଫୁନା?
ସୁନା ଗୋଟେ ତାକୁ ଯୋଉ କଣ ଦେଇଚି ଯେ ପେଟ ପର୍ଯ୍ୟନ୍ତ ପଡ଼େ କଣ ତାକେ କଣ ରଜାଙ୍କୁ ତାଙ୍କ ସ୍ତ୍ରୀ କି କଣ କହନ୍ତି?
ଓ ରାଣୀ ହାର?
ନା ରଜାଙ୍କ ଇଏକୁ କଣ କହନ୍ତି କୁଇନ୍ କୁଇନ୍, ହଁ କୁଇନ୍ ହାର ଯୋଉ ହଁ ସେଇଟା ଦିଆହେଇଛି। ଏ ସେ ସାଢ଼େ ତିନି ଲକ୍ଷ ଟଙ୍କା ପଇଲା।
ଓହୋ! ସାଢେ ତିନି ଲକ୍ଷ ହଁ ଘରର ହଁ ଘରର ବଡ ବୋହୂ ସାଢେ ତିନି ଲକ୍ ତ ହେଲା ନେ ଏ ନେଲା ଆଉ କଣ?
ହଁ ସେ ଆମ ଘରୁ ତ ସେ ଜିନିଷ ଆସିବ ଆଉ, ତେଣୁକରି ସିଏ ସାଢ଼େ ତିନି ଲକ୍ଷ ପଡୁ ପାଞ୍ଚ ଲକ୍ଷ ପଡୁ ସେ ଟା ତ ଆମରି ଘରେ ରହିବ ନା।
ହୁଁ, ନା ନା ଭଲ କରିଚନ୍ତି ଆ ଆପଣ ଭଲ କରିଛନ୍ତି ଗୋଟେ ନେଇ ଆସିଛନ୍ତି। ଆଉ ଝିଅଟି ଦେଖିବାକୁ ଭଲ ସୁଶୀଳ ଆଉ ଘରର ସବୁ ମନ ନେଇକି ଚଳିବ ତ?
ହଁ ସଂସ୍କାରୀ ପିଲାଟା ଭଲ ମାନେ ସିଏ ଆମ ଘରକୁ ବାହାଘର ପୂର୍ବରୁ ଆଗରୁ ଥରେ ଦି ଥର ଆସିଚି। ତେଣୁ କରିକି ସେ ଅଁ, ମ- ବୁଲି ଯାଇଚି। ଚି ସେ ଉଁ, ହଁ ଝିଅଟା ଭଲ ପିଲାଟା ବୋଲି ମୋତେ ମୁହଁ କହନ୍ତି ନା ମୁହଁରେ ଲଖାଏ ଲେଖା କାହାର କିଏ ସାଧୁ କିଏ ଚୋର ଟସ୍କର। ତେଣୁ କରି ତା ମୁହଁରୁ କଣ ଜଣାଛି। ଆମେ ଜାଣିଲୁ ଉପର ଯୋଉ ଉଁ, ଇଏ ଚେହରାରୁ ଭଲ ଅଛି। ତେଣୁ କରି ସେ ତା ଭିତରେ କଣ ଅଛି ଜଳୁଚି ନା, ଏ କାହାକୁ ବିଶ୍ଵାସ କରିବ ଆଜ୍ଞା। କହୁନାହାନ୍ତି ଆମ ଘରଠାରୁ ଦଶ କିଲୋମିଟର ଦୂରରେ ଗୋଟେ ଗାଁ ଅଛି ପଳିକିରି ବୋଲି ହେଲା। ସେ ପଳିକିରି ରେ ସେ ପୁଅ ମା ପୁଅ ଦି ଜଣ ଥାଆନ୍ତି। ମାନେ ଆଉ ନଣନ୍ଦ ଫଣନ୍ଦ ବାହାହେଇ ଯାଇଛନ୍ତି। ସେ ବୁଢ଼ା ନଥିଲା ଖାଲି ମାଆ ପୁଅ ତାଙ୍କର ଦି ଜଣ। ସେ ଝିଅ ତାକୁ ବାହାଘର ସରିଲା, ବାହାଘର ଆଠ ମାସ ସରିଗଲାଣି। ଆଠ ମାସ ପରେ ସେ ବୋ ବୁଢ଼ୀ କହିଲା ମୋର ତ ସବୁ ବୁଢ଼ୀ ଫୁଢ଼ି ହେଇଗଲେଣି ଆଉ ତୋମେ ଇଏ କରିଦବ, ନିଅ ଘର ଚାବି ନିଅ ସମ୍ଭାଳିବ ତୋମ ଦାୟିତ୍ୱ। ଆଉ ତାଙ୍କୁ ଉଁ, ବୁଢିର ସବୁ ଥିଲା ସୁନା ଗହଣା ତାର ପୁରୁଣା ତା ଶାଶୁ ସବୁ ଦେଇଥିଲେ। ତାକୁ ଦେଲେ, ଆହୁରି କିଛି ତାଙ୍କର ଜମି ଉଁ, ଇଏ କିଣିବେ ବୋଲିକିର ପଇସା ରଖିଥିଲେ ସେ ପଇସା, ଆଉ କି-ଯାହା ସୁନା ତା ବାପଘରୁ ଆଣିଥିଲା ଇଏ ଆଙ୍କ ଘର ଲୋକ ଯାହା ଦେଇଥିଲେ। ସେ ସବୁ ନେଇ ମାନେ ଯେ ଏ ଘରର କାଗଜପତ୍ର ନେଇ ଟଙ୍କା ବାର ଲକ୍ଷ ହଁ ନା ବାଇଶି ଲୋକ କଣ ଏମିତି ଗୋଟେ ଥିଲା। ତାକୁ ନେଇ ସବୁ ବା ଫେରାର ହେଇଯାଇଛି। ଆଉ ଗୋଟେ ଟୋକା ସାଥିରେ।
ଓହୋ ବହୁତ ଦୁଃଖର କଥା। ଆଜିକାଲି ମାନେ ବହୁତ ବିଶ୍ୱାସ କରିବା ଆଁ ମାନେ ଆପଣଙ୍କ ସ୍ତ୍ରୀ କିନ୍ତୁ ସେମିତି ନ ହଉ। ଭଲ ସ୍ତ୍ରୀଟେ ହେଇଥାଉ ଯେମିତି କି ମାନେ ସମସ୍ତଙ୍କ ମନ ନେଇକି ଚଳିବ। ବୋହୂ ଭଳିଆ ବୋହୂଟେ ହବ। ଘରର ସବୁ କଥା ବୁଝାବୁଝି କରୁଥିବ। ସବୁ ହଉଥିବ ବୁଝିଲେ।
ସେଇଭଳିଆ ତ ମୁଁ ଭଗବାନ ଡାକୁଛି। ସେଇଭଳିଆ ପିଲାଟା ମିଳିଗଲେ ତୋ ଆହୁରି ବଢିଆ କଥା। ମାନେ ଠିକ୍ ସେଇଭଳିଆ ଗୋଟେ କାହାଣୀ ହେଇଥିଲା। ମାନେ ସେ ଘରର ବଡ଼ ବୋହୂ। କିନ୍ତୁ
ଆପଣ! ଆଁ ହଁ କହୁନାହାନ୍ତି।
ମାନେ ଘରର ସେ ବଡ଼ ବୋହୂ। ସେ କଣ କରିଛନ୍ତି ଯୋଉ କଲେକ୍ସନ୍ ସବୁ କରନ୍ତିନି ପଇସା ସବୁ ମହିଳା ସମିତି ମାନେ।
ହଁ ସେଇ ଆକୁ ନେଇକି ବଧେ ସେ କଣ ଟିକେ ଏଇ କରିଥିବେ। ଆଜିିକାଲି ସେଇ ମହିଳା ସମିତିର ବି ମାନେ ଭଲ ମାନେ ସବୁ ଲୋକ ମାନେ ଭଲ। ସେ ସବୁ ମାନେ ଯେମିତି ହେଲା ପିଠା ପର୍ବରେ ବି। ମିଠା ପକଉଛନ୍ତି। ଇଏ କରୁଛନ୍ତି ସବୁ କାମ ଭଲ କରୁଛନ୍ତି। ବା ଆଜିକାଲି ମହିଳା ଲୋକମାନେ ଆଉ ମହିଳା ହେଇକି ନାହାନ୍ତି। ପୁରା ପୁରୁଷ ସହିତ ସମାନ ହେଇଗଲାଣି। ହଉ ତାହେଲେ ମୁଁ ଏବେ ରଖୁଛି। ହଁ। ହଉ